ହାଲୋ।
ହ
ହାଲୋ।
ହାଲୋ।
ହଁ କ୍ଲିଅର ଶୁଭିଲା ଭାଉଜ?
ହଁ ଶୁଭୁଚି କ୍ଲିଅର।
ଅହଁ ନାଇଁ ଏଇ ଫୋନଟା ତଳେ ଥୋଇଦେଲି ତ ଏଥିପାଇଁ ମୁଁ କହିଲି ଯାଏ ଆଉ ଏଥିରେ ତଳେ ଆଉ ଗୋଟେ ନମ୍ବରରୁୁ ତମକୁ କଲ କରିକି ଜଣେଇବି। ଆଉ ତାପରେ କଥା ହେବି ଆଉ ସେଇଥି ପାଇଁ ତଳକୁ ପଳେଇଥିଲି ଆଉ ତମ ଗାଁରେ ସବୁ କଣ କଣ ଅଛି?
ଆମ ଗାଁରେ ଶିବ ମନ୍ଦିର ଅଛି ଭଲ ଶିବ ମନ୍ଦିର। କୁଟି ଲିଙ୍ଗ ସେ ଠାକୁର ଅଛନ୍ତି।
ଓହୋ।
ମଙ୍ଗଳା ମନ୍ଦିର ଅଛି। ମହାପାଟଙ୍କ ମନ୍ଦିର ଅଛି, ହନୁମାନ ମନ୍ଦିର ଅଛି। ଆଉ ଭଲ ଯାତ୍ରା ହୁଏ କାର୍ତ୍ତିକ ପୂର୍ଣ୍ଣିମାକୁୁ ଗାଁରେ ଭଲ ଯାତ୍ରା ହୁଏ ନିଶା ମଙ୍ଗଳବାର ସେଇ ଦିନ ଯା ତ୍ରା ହୁଏ।
ଓହୋ।
ଏ ହଜାର ହଜାର ଭକ୍ତ ଯାଆନ୍ତି କଳସ ମୁଣ୍ଡେଇ। ଅଧିଆ ପଡନ୍ତି ମାଆ ମଙ୍ଗଳାଙ୍କ ପାଖରେ ଯାହାର ଯାହା ମାନସିକ ଥିବ। କି ଛୁଆ ପିଲା ହୋଉନଥିବ ତା ଦେହରେ କଣ ଥିବ ସେସବୁ ମାନସିକ କରି ଅଧିଆ ପଡ଼ନ୍ତି ମାଆଙ୍କ
ଓହୋ। କେତେ ଦିନ ହୁଏ ପୂଜା?
ପୂଜା ନିଶା ମଙ୍ଗଳବାର ଗୋଟେ ଦିନ ହୁଏ। ସେଇ ଦିନ କାର୍ତ୍ତିକ ପୂର୍ଣ୍ଣିଆ ଯୋଉ ସେ ଏକା ଦିନରେ ପଡେ ମେଳା ଯାତ୍ରା ପଡେ ପୁରା ସାତ ଦିନ।
ଓହୋ।
ଏ
ନା ମୁଁ ଜାଣିଛି ତମ ଗାଁ ରେ ବହୁତ ସୁନ୍ଦର ହୁଏଛି। ମୁଁ କେତେ ଥର ବାହାରିଲିଣି ଯେ ଆଉ ଏଇ ସେତିକି ବେଳେ ତ ସେଟା ବୋଧେ ତୁମର ନଭେମ୍ବର ମାସରେ ପଡ଼େ ବୋଧେ।
ହଁ କାର୍ତ୍ତିକ ମାସରେ ନଭେମ୍ବର ମାସରେ ପଡେ।
ହ ସେଇଥିପାଇଁ ଏ ଛୁଆ ମାନଙ୍କର ସବୁ ପରୀକ୍ଷା ଥାଏ ସେଇ ସମୟରେ। ଆଉ ମୁଁ ତ ଟୋଟାଲି ଆଉ ଯାଇପାରେନି ଆଉ। ମୁଁ ଖାଲି କହିବି ଆଉ ଏତେ ଇଚ୍ଛା କରୁଛି ଯିବା ପାଇଁ। ଆଉ ଦେଖିଲା ବେଳକୁ ଟୋଟାଲି ଯାଇପାରୁନି କୋଉ ବର୍ଷ ଗୋଟେ ବି ଯାଇ ପାରୁନି ମୋର କିନ୍ତୁ ଛୁଆ ବେଳୁ ଭାରି ଇଛା ଦେଖିବାକୁ। ଆଉ ଭାବୁଛି ଚେଷ୍ଟା କରୁଛି ଏ ବର୍ଷ। ଟିକେ ଯିବି ଆଉ ଦେଖିବା କଣ ହଉଛି। ସବୁରେ ମୂଳେ ତ ଏଇ ଛୁଆଙ୍କର ପରୀକ୍ଷା ସେଇ ସମୟରେ ଥିବ ଯେ ଆଉ କୁଆ ଟେ ଅଚିନ୍ତା ରେ ବାହାରି ପାରେନି ଆଉ ଏ ଛୁଆ ଟିକେ ବଡ ହେଲେ ଯାଇକି ଯାହା। ନିଜେ ନିଜେ ଯଦି ସେମାନେ ନିଜ ପାଠ ନିଜେ ସବୁ କରିଦେବେ। ତାପରେ ଯାଇକି ଗୋଟେ କୁଆଡେ ଗୋଟେ ଯାଇହବ କି ଗୋଟେ ବୁଲି ହବ। ଆଉ ସେଇଥିପାଇଁ ତ ଯାଇପାରୁନି ଆଉ। ଆଉ ତମର ଯୋଉ ମିନା ବଜାର ହେରିକା ପଡେ ନା ନାଇଁ।
ହଁ ମିନା ବଜାର ବଡ ମିନା ବଜାର। ଖେଳ ପଡିଆ ଅଛି ସେଇ ଖେଳ ପଡିଆରେ ମୀନା ବଜାର ପଡେ। କେତେ ଦୋକାନ ଦୋଳି। ସବୁ ପଡେ ଖାଇବା ଜିନିଷ ବହୁତ।
ଓହୋ।
ହ ଆସ।
ଆଉ ତମେ କେତ ହୁଁ। ତମେ କେତେଥର ବୁଲିବାକୁ ଯାଅ? ଯେପଯ୍ୟନ୍ତ ମୀନା ବଜାର ପଡିଥିବ।
ନା ମୁଁ ତିନି ଚାରି ଥର ଯାଏ। ଆଉ ବେଶୀ ଯାଇପାରେନି। କାମ ସାରି ବାହାରିକି ଗଲାବେଳକୁ ଟିକେ ହୁଏନି। ନାଇଁ ତିନି ଚାରି ଥର ଯାଏ।
ରୋଷେଇ ସାରିଦଉ ଚାରିଟା ପାଞ୍ଚଟା ଦେଇକି ରୋଷେଇ ସାରିଦେଇକି ସନ୍ଧ୍ୟା ବେଳେ ପଳଉ ସମସ୍ତେ ମିଶିକି।
ଆସିଥାନ୍ତି ସବୁ ନଣନ୍ଦ।
ହୁଁ।
ସେଇ ତାଙ୍କ ମାନଙ୍କ ସହିତ ଯାଏ।
ହୁଁ ହୁଁ। ତମକୁ ତ ମଜା ଲାଗୁଥିବ ଆଉ।
ହଁ ମଜା ଲାଗେ।
ନା କଣ କଣ ସବୁ କିଣ?
କିଣେ ସେଇ ଖେଳନା ପୁଅ ଗଲେ ଗାଡି କହିବ ମୁଁ କିଣିବି ସେ ଗାଡି କିଣେ ଆଉ। ଘରକରଣା ଜିନିଷ ଟିଫିନ୍ ବେଲା ତାତିଆ ଘଣ୍ଟି। ସେ ଧୂପ ଦାନୀ ଆଉ ଯାହା ନୂଆ ନୂଆ ଲାଗେ ଉଁ ନୂଆ ଆସିଥିବ ମେଳାକୁ। ସେଇ ଜିନିଷ ଭଲ ଲାଗିଲେ ଉଁ ନେଇକି ଆସେ।
ଆଚ୍ଛା। ଆମର ତ ଏପଟେ ମିନା ବଜାର କହିଲେ। ଏଇ ଠିକ୍ ସେଇ ସମୟରେ ବି ଆମର ଏପଟେ ବାଲିଯାତ୍ରା ପଡେ। ଆମର ବାଲିଯାତ୍ରା ବିରାଟ ବଡ଼ ଆକାରରେତ ହୁଏ। ଜାଣିଥିବା ଆଉ
ହୁଁ।
ସେଇତ୍ ଏତେ ବଡ ବିରାଟ ବଡ ହୁଏ ଯେ ଆଉ ତାକୁ ବି ଆଉ ମୁଁ ବୁଲିବାକୁ ବି ଆଉ ଯାଇପାରେନି। ଏତେରୁ ସେ ଆଗରୁ ଟିକେ ଯାଇ ହଉଥିଲା। ଟିକେ ଫାଙ୍କା ରହୁଥିଲା ବୋଲି ଯାଇ ହଉଥିଲା ମାନେ ଟିକେ ଗହଳି କମ ରହୁଥିଲା ଏବେ ଏତେ ଗହଳି ହେଇଗଲାଣି ଯେ ପୁରା ଉଁ ଏତେ ଲୋକ ଲକ୍ଷ ଲକ୍ଷ ଲୋକ ହେଲା ବେଳକୁ ଗୋଟେ ଗୋଟେ ଦିନରେ ମେନ୍ ହେଲା ପଶିବା ପ ଯେତେବେଳେ ଏଇ ଖରା ବେଳେ ଯାଉ ଆମେ ଟିକେ ଖରା ବେଳେ ଟିକେ ଫାଙ୍କା କମ୍ ଥାଏ ମନେ ଭିଡ କମ୍ ଥାଏ। ସେଥିପାଇଁ ଟିକେ ଯାଉ ଭାରି। କିନ୍ତୁ ଆସିଲା ବେଳକୁ ଆଉ ଆସି ହୁଏନି ଥରେ ପଶିଗଲା ମାନେ ବାହାରିବା ମୁସ୍କିଲ୍ ହେଇଯାଏ। ହ ଆଉ ପୁରା ଆସିଲା ବେଳକୁ ବହୁତ ଠେଲା ଫେଲା ବି ଲାଗେ ଟିକେ ମେନ୍ ହେଲା ମେନ୍ ଗେଟ୍ ଆଉ ସେ ସେଥିପାଇଁ ବି ଭାରି ଇଏ ଲାଗେ ସେଥିପାଇଁ ଆଉ ଫାଉ ଏତେ ଯାଉନି ତିନି ଚାରି ବର୍ଷ ହେଲାଣି। ଆଉ ଏତେ ଯାଉନି ତାପରେ ସେ ଆସିଲା ମାନେ ତ ପୁରା ଯେ ଟିକେ ଧୂଳି ଯେଇଠୁ ଖାଇକି ଆସିଥିବ। ସବୁ ପୁରା ସମସ୍ତଙ୍କ ଦେହ ଖରାପ ଖାଲି।
ସ୍
ସେ ଯୋଉ ଧୂଳି ଲୋକ ଚାଲିଥିବେ ତଳ ଧୂଳି ସବୁ ଉଡିବ। ପ୍ରବଳ ଉଡ଼େଧୂଳି। ଆସିିଲା ମାନେ ତ ଥଣ୍ଡା କାଶ ଜର ହବା ପୁରା ସୁନିଶ୍ଚିତ ଆଉ। ସେଥିପାଇଁ ଆଉ ଇଚ୍ଛା କରେନି। ହଁ। ଆଉ। ସେଇଥିପାଇଁ ବଢିଆ ମିଷେଇଟିବି ଖାଇବା ପିଇବା ସବୁ ବି ବହୁତ ବିଭିନ୍ନ ଭେରାଇଟ। ଟି ଜିନିଷ। ମାନେ ଯୋଉଟା କୋଉ ଜିନିଷ ଛୁଞ୍ଚିଠୁ ଆରମ୍ଭ କରିକି। କୋଉ ଜିନିଷ ସେଠି ମିଳିବନି ବୋଲି ମାନେ ନାହିଁ। ଇଲେକ୍ଟ୍ରୋନିକ ଜିନିଷ। କାଠକରଣା ଜିନିଷ ବଡ ବଡ ଖଟ ସୋଫା ଡାଇନିଂ ଟେବୁଲ ସବୁଠୁ ସବୁ ଜିନିଷ ପଡେ। କିନ୍ତୁ ମେନ୍ କଥା ହେଲା ବୁଲିକି ଏତେ ଜିନିଷ ପୁରା ଦେଖିକି ମେନ୍ ହେଲା ଆସିବା ଦର ସେ ଗୋଟେ ଦିନରେ ବି ସେ ହବନି ଏତେ ବଡ ବିରାଟ ବଡ ଜାଗାରେ ବି ହେଇ ତମେ ପୁରା ସାତ ଆଠ ଦିନ ସାତ ଦିନ ଯାକ ପୁରା ଯଦି ବୁଲିବ। ଫାଳେ ଫାଳେ କରିକି। ତାହେଲେ ହବ ନହେଲେ ହବନି ଏତେ ଜାଗା। କମ ଜାଗା ହେଲାଣି।
ମୁଁ କି ଯାଇନି ବାଲିଯାତ୍ରା କେବେ ବି ଯାଇନି ସେ ଟି ଭିରେ ଯାହା ଦେଖେ।
ହୁଁ ହୁଁ ହୁଁଁ। ଆସୁନ ଏଥର ବୁଲି ବାଲିକି ଯିବା।
ଦେଖିବା ଚେଷ୍ଟା କରିବା ଦେଖିକି ଯିବା।
ନନାଙ୍କୁ କୁହ ଆଉ ମୁଁ ତ ଯାଇପାରୁିନି କାର୍ତ୍ତିକ ପୂର୍ଣ୍ଣିମାକୁ। ଆଉ ତମେ ତ ପଳେଇ ଆସିବ ନନାଙ୍କୁ କହିବ। ଆଉ ଚାଲ ବୁଲିଯିବା ଟିକେ ବୋଲି। ଆଉ ପୁଅ ମାନଙ୍କୁ ତ ନ କହିଲେ ସେ ତ ଜମା ଆଣିବେନି। ଯେ ତମେ ଟିକେ ଚେଷ୍ଟା କର ତାଙ୍କୁ। କହିବ ନହେଲେ ମୁଁ ଦେଖିବା କହିଦେବି ନହଲେ ତାଙ୍କୁ ନେଇକି ଆସ।
ହଁ ତମେ ତ କହିଦେଲେ ଦେଖିକି ଶୁଣିବେ କି କଣ। ମାନେ ସେମିତି ତ ଜମା ବି କୁଆଡେ ବାହାରୁ ନାହାନ୍ତି କି କୁଆଡେ ବୁଲେଈବାକୁ ନାହିଁ। ଖାଲୀ ବୁଲୀ ହବ ବୋଲି ଆସିଲେ ବାପ ଘରକୁ ଆସିବି ସେତିକି। ଆଉ ଖାଲି ଆରଥର ପୁରୀ ଯାଇଥିଲୁ ସାଙ୍ଗ ମାନଙ୍କ ସହିତ। ଆଉ କେହି ସ୍ଵାମୀ ମାନଙ୍କୁ ନେଇନଥିଲେ ଆମେ ସାଙ୍ଗମାନେ ପାଞ୍ଚ ଜଣ ଯାଇଥିଲୁ ପୁରୀ ବୁଲିବାକୁ।
ଓହୋ। ଆଉ ପୁରୀରେ ସବୁ କଣ କେମିତି କଣ ବୁଲାବୁଲି କଲ, କୋଉଠି ରହିଲ?
ପୁରୀରେ ବୁଲି ଗଲୁ ରାତିରେ ପହଞ୍ଚିଲୁ ଷ୍ଟେସନରେ ରହିଗଲୁ ଆଉ। ତାପରେ ସକାଳୁ ଉଠିକି ଗଲୁ ଲଜ କୋଉଠି ଫାଙ୍କା ଥିବ ଖୋଜିବୁ। ସେଇ ଲଜରେ ଲଜରେ ନଅଟା ଦଶଟା ବାଜିଗଲା କ। ଫାଙ୍କା ହେଇନି ଫାଙ୍କା ହେଇନି ଏମିତି କହି। ପୁରା ନଅଟା ବାଜିଲା ଆମକୁ ମିଳିଲାନି ଏତେ ତେବେଳକୁ ଝାଡା ପରିସ୍ରା ସବୁ ଲାଗୁଥିଲା। ଏତେ କଷ୍ଟ ପୁଣି ବ୍ୟାଗ୍ ଏତେ ବଡ ବଡ ବୁହିଙ୍କି ନଅଟା ଠିକି ପୁଣି ଦେଲେ ଗୋଟେ। ଲଜ ରେ ରହିଲୁ ରୁମ ନେଇକି। ତାପରେ ସେଠି ନିତ୍ୟକର୍ମ ସାରି ସମୁଦ୍ରକୁ ଗଲୁ ଗାଧେଇ ଦେଇକି ଆସିକି। ରୁମ ରେ, ପଖାଳ ନେଇକି ଯାଇଥିଲୁ ଘରୁ, ସେ ଆସିକି ଘରେ ପଖାଳ ଖାଇଥିଲୁ। ରୁମ୍ ନେଇଥିଲୁ ଦୁଇ।
ଆଉ ପଖାଳ ଗୁଡା କୋଉଥରେ ପୁରେଇକି ନେଇଥିଲ।
ପଖାଳ ଗୋଟେ ଡବାରେ। ଚକୋଲେଟ ଡବା, ସେଇ ଡବାର ତୋରାଣି ନେଇନଥିଲୁ। ଥିଲୁ ସେ ଖାଲି ଶୁଖା ପଖାଳ ନେଇଥିଲୁ ସେ ପାଣି ପୁରେଇକି ସେଠି ଖାଇଲୁ। ପୋଡା ପୋଡି ନେଇ ଯାଇଥିଲୁ।
ଓହୋ। ଆଉ ନହେଲେ ସେ ଯୋଉ ଖୋଜା ଖୋଜି କରିକି ସବୁ ଆସିଲା ବେଳକୁ ତ ହାଲିଆ ହେଇଯାଇ ଆଉ ଖାଇବା ଟିକେ ନଥିଲେ ପୁଣି। ଗାଡି କରିକି ଅଟୋ କରିକି ପୁଣି ଯା କୋଉଠି ଖାଇବାକୁ ଭାରି କଷ୍ଟ ସେଇଟା ଆଉ। ଆଉ ଏବେ ତ ହେଇଗଲାଣି ଯେ। ଯୋଉଠି ତମେ ପୁରୀରେ ରହିବ ଅଟୋ କରିକି ନଗଲେ କୋଉଠିକି ହବନି। ଆଉ ପ୍ରତି କଥାରେ ଅଟୋଟେ ଦରକାର।
ଏ ଓଟ ପୁଣି ଭଡା, ଦୁଇଶହ ଭଡା ଦୁଇଶହ। ଅଟ ଠିକି ଗଲେ ଦୁଇଶହ ଏଇଠୁ ଏତିକି ଗଲେ ଦୁଇଶହ। ପୁଣି ଗୋଲ୍ଡେନ ବୀଚ ଯାଇଥିଲୁ ସେଠି।
ହଁ।
ସେଠି ବସିଲୁ ଟାଇମ ହେଲାରୁ ଷ୍ଟେସନ କୁ ଆସିଲୁ
ଓହୋ। କେତେ ଦିନ ରହିଲ
ତିନି ଦିନ ରହିଲୁ ସେମିତିରେ ଖାଲି ଜଗନ୍ନାଥଙ୍କୁ ହିଁ ଦର୍ଶନ କରିଛୁ ଆଉ, କୁଆଡେ ଯାଇ ପାରିଲୁନି ଝିଅ ଛୁଆ କିଛି ଜାଣି ପାରିଲୁନି ଆଉ କୁଆଡେ କିଛି କଣ କିଛି ବୁଲିବା ଜାଗା କୋଉଠି କେମତି ଯିବ
ଓହୋ। ହ ହଉ ତମେ କେତେବେଳେ ଆମ ପାଖକୁ ଆସ ଆମେ ଏଇଠ ଟ୍ରେନରେ ସବୁ ଯିବା ଇଏ ଟିକେ ଜାଣିଛନ୍ତି ସବୁ ଜାଗା ବିଷୟରେ ତ ସେଥିପାଇଁ ଆମର ଯିଏ ଏଠିକି ଆସନ୍ତି ଏ କହନ୍ତି ତମେ ଚାଲ ଆମକୁ ଟିକେ ସବୁ ଦେଖେଇ ଦେଖେଇ ଦବ। ତମେ ଆସ କେତେବେଳେ ଏଇଠୁ ଯିବା ଟ୍ରେନରେ ବୁଲି ବାଲିକି ଆସିବା ଆଉ ହଉ ରହୁଛି ହଁ ହଁ ଆସ।